ହ୍ୟାଲୋ
ହ୍ୟାଲୋ ଫୋନ ଶୁବୁନି କି?
ଶୁଭୁଛି।
ଆଚ୍ଛା। ଆଉ କଣ କରୁଛ?
ବସିଥିଲି।
ଆଚ୍ଛା ଆଉ କଣ ଖାଇ ପିଇ ସାରିଲଣି?
ହଁ।
କଣ ଖାଇଲ?
ଭାତ ଡାଲି ଆଉ ପୋଟଳ ଆଳୁ ତରକାରୀ।
ସକାଳେ କଣ ଖାଇଥିଲ?
ବିସ୍କୁଟ।
ଆଚ୍ଛା ବିସ୍କୁଟ ଖାଇଲେ ପେଟ ପୁରିଗଲା ସକାଳେ ଜଳଖିଆ
ହଁ
ଆଚ୍ଛା ଆଉ ତମ ଘର ପାଖରେ କୁଆଡେ ବୁଲାବୁଲି କରିବାକୁ ଯାଉଚ।
ହଁ ଆମ ଘର ପାଖରେ ଗୋଟେ ମନ୍ଦିର ଅଛି ସେଇଟି କି ଯାଉଚୁ।
ତମ ଘର ପାଖରେ ତ ବହୁତ ଗୁଡାଏ ମନ୍ଦିର ଅଛି।
ତମର ଘର ପଛପଟ୍ ଟା ଯୋଉଟା
କାହିଁ ତମ ଘର ପଛପଟେ ମନ୍ଦିର ଅଛି ତାପରେ ଟିକିଆଗକୁ ଗୋଟେ ମନ୍ଦିର ଏପଟ ସାଇଟ୍ ମନ୍ଦିର ସେପଟେ ଗୋଟେ ମନ୍ଦିର ଅଛି ଏମିତି ତ ଚାରିପଟେ ତମର ମନ୍ଦିର ଅଛି ଆଉ।
ପାଖାପାଖି ତ ବହୁତ ମନ୍ଦିର ଅଛି।
ଅଂ ତମ ଘରପଛ ପଟେ ଯୋଉ ମନ୍ଦିର ଅଛି ସେ କୋଉ ମନ୍ଦିର ଅଛି।
ଭାସ୍କେଶ୍ୱର
ମାନେ ଶିବ ମନ୍ଦିର।
ହଁ
ଆଛା ହେଟି କଣ ପୁ ବ୍ରାହ୍ମଣ ପୂଜା କରନ୍ତି। ଆଛା ଲୋକ ଆସନ୍ତି ପୂଜା କରିବା ପାଇଁ ବହୁତ।
ହଁ ସେମିତି।
ଆଛା ତ ପାର୍କ ବୋଧେ ଅଛି।
ହଁ
ସେ ପାର୍କରେ ତ ଲୋକ ଆସୁିଥିବେ ଏଇ ଖରା ଦିନ ସନ୍ଧ୍ୟା ବେଳେ ଚାରିଟା ବେଳେ ବୁଲିବାକୁ ସବୁ ଆସୁଥିବେ।
ହଁ ଏଇଠି ଲୋକ ଚାଲନ୍ତି ବି ସକାଳୁ।
ହୁଁ ଆଉ ସନ୍ଧ୍ୟାବେଳେ ଲୋକ ଚାଲନ୍ତିନି ବୁଲନ୍ତିନି।
ସନ୍ଧ୍ୟା ବେଳେ ସବୁ ଛୁଆ ମାନେ ଆସନ୍ତି ଖେଳିବାକୁ।
ଆଉ ତୋମେ ଯାଅ ପାର୍କ ବୁଲିବାକୁ ଯାଅ?
ହଁ କାଲି ଯାଇଥିଲୁ।
ଆଉ ଠାକୁରଙ୍କୁ ଦର୍ଶନ କର?
ହଁ।
ଆଚ୍ଛା ଆଉ ତୋମ ପାଖରେ ଏଠି ଗୋଟେ ଜଗନ୍ନାଥ ଆଶ୍ରମ ଅଛି ପା?
ହଁ।
ସେଠି ସବୁ କୋଉ ଠାକୁର ଅଛନ୍ତି?
ସେଇଟି ଅଛନ୍ତି ବହୁତ ସାରା ଠାକୁର।
କୋଉ ଠାକୁର ଅଛନ୍ତି?
ଅଛନ୍ତି ଜଗନ୍ନାଥ, ଶିବ ମନ୍ଦିର ବି ସେଇଠି ଗୋଟେ ଅଛି, ଗଣେଶ ଆଉ ହନୁମାନ।
ତୋମେ ଯାଅ ବୁଲିବାକୁ ସେଟିକି?
ହଁ।
ଆଉ ସେଠି ସବୁ ବ୍ରାହ୍ମଣ ଅଛନ୍ତି ପୂଜା କରିବା ପାଇଁ।
ହଁ ସେଇଠି ବହୁତ ସାରା ବ୍ରାହ୍ମଣ ଅଛନ୍ତି।
ମାନେ କଣ ସବୁ ମନ୍ଦିରରେ ଗୋଟେ ଗୋଟେ ବ୍ରାହ୍ମଣ ଅଛନ୍ତି ପୂଜା କରିବାକୁ?
ହଁ।
ଯା ହୋଉ ବଢିଆ ଜଗନ୍ନାଥ ଦର୍ଶନ ଏଠି ସବୁ ଦିନେ ଗଲେ ଆଳତି ଫାଳତି ବେଳକୁ ତୋମେ ଯାଅ?
ଆଳତି ବେଳକୁ ମୁଁ ବେଳେ ବେଳେ ଯାଏ।
ଛା ଆଉ ତୋମର ସେ ଜଗନ୍ନାଥ ମନ୍ଦିରେ ତ ଭାଗବତ କି ଗୀତା ପଢା ଯାଉଥୁବ?
ହଁ।
ତୋମେ ଯାଇଚ କେବେ?
ହଁ ମୁଁ ସଖାଳୁ ଗଲା ବେଳେ ବି ପଢା ହୁଏ।
ଆଚ୍ଛା ଆଚ୍ଛା। ଆଉ ତୋମ ସେ ଭିତରକୁ ଗୋଟେ ମନ୍ଦିର କଣ ଅଛି ଗାଁ ଭିତରକୁ ଗୋଟେ।
ସେଇଟା ବ୍ରହ୍ମେଶ୍ଵର ମନ୍ଦିର।
ସେ ମନ୍ଦିର କେମିତିଆ କଣ?
ଆଜ୍ଞା?
ସେ ମନ୍ଦିର ଟା କେମିତିଆ କଣ? କଣ କେମିତି ହେଇଚି ମନ୍ଦିର ଟା?
ସେଇଟା ବି ଶିବ ମନ୍ଦିରଟା ହି।
ମାନେ ଖାଲି ଶିବ ମନ୍ଦିର ନା ଆଉ କଣ ଅଛି ଏଠି?
ଖାଲି ଶିବ ମନ୍ଦିର।
ତାରଥାର ନାଇଁ?
ପାର୍କ ଟା ସେଠି ପୋଖରୀ ବି ଅଛି।
ଆଚ୍ଛା ଆଚ୍ଛା ଆଉ ତାହେଲେ ଭଲ ମନ୍ଦିରଟେ ଆଉ ତୋମେ କେବେ ଯାଅ ସେଠି ବୁଲିବାକୁ?
ହଁ।
ଆଚ୍ଛା ଆଉ ତୋମ ଜଗନ୍ନାଥ ତା ସଂମ୍ପର୍କ ରେ ଆଉ ଗୋଟେ ମନ୍ଦିର ଅଛି ପାର୍ ଫେର କହିଛ ମୁଁ ଦେଖିଚି।
ସେଇଟା ମେଘେଶ୍ଵର ମନ୍ଦିର ଟା।
ସେଇଟା କଣ ଶିବ ମନ୍ଦିର?
ହଁ। ଆମ ଘର ପାଖାପାଖି ତିନିଟା ଶିବ ମନ୍ଦିର ଅଛି।
ଅଛା ସେଇ ଯୋଉ ମେଘେଶ୍ଵର ମନ୍ଦିର କହିଲ ସେ ଯୋଉ ମେଘେଶ୍ଵର ମନ୍ଦିର ସବୁ କଣ ଅଛି।
ସେଇଟା ଶିବ ମନ୍ଦିରଟା, ତାପରେ ସେଇଠି ବି ଗୋଟେ ପୋଖରୀ ଅଛି। ଆଉ ସେଇଠି ଗୋଟେ ପାର୍କ ଟାଇପର ବି ଗୋଟେ ଅଛି, ସେଇଠି ଫୁଲ ଗଛ ବି ବହୁତ ସାରା ଲଗା ହେଇଛି।
ଆଉ ସେପଟେ ଗୋଟେ ତମର ଯୋଉ ନ୍ୟାସନାଲ ହାଇୱେ ଯାଇଛି ତା ସେପଟେ ଗୋଟେ କଣ ସାଇ ମନ୍ଦିର ଅଛି ବା।
ହଁ।
ତମେ ଯାଇଛ କେବେ ହେଠିକି।
ହଁ ମୁଁ ଯାଇଛି।
ସାଇ ମନ୍ଦିର ବିଷୟରେ ମତେ ଟିକେ କହିଲ।
ସେଇଠି ବି ସନ୍ଧ୍ୟା ବେଳେ ସବୁବେଳେ ଗୁରୁବାର ଦିନ ଆ ଗୁରୁବାର ଦିନ ସବୁବେଳେ ସାଇ ବାବାଙ୍କୁ ଟେକିକି ଆଳତି କରାହୁଏ, ବୁଲନ୍ତି ବି ସମସ୍ତେ
ଆଉ ବହୁତ ଲୋକ ଆସୁଥିବେ।
ଅ ହଁ ସେଇଠିକି ବହୁତ ଲୋକ ଆସନ୍ତି।
ଆଉ କଣ ସେ ସାଇ ମନ୍ଦିରରେ ଆଉ ସବୁ କି ମନ୍ଦିର ଅଛି।
ସାଇ ମନ୍ଦିର ବିଷ ରେ ମୁଁ ଅଧିକ କିଛି ଜାଣିନି।
ଆଚ୍ଛା ମୁଁ ଶୁଣିଛି ୟେ ସେଠି କାଳେ ମନ୍ଦିର ଅଛି, ହୁଁ ହୁଁ ତାପରେ ସବୁ ଗ୍ରହ ମାନଙ୍କ ମନ୍ଦିର ଅଛି, ସାଇବାବାଙ୍କ ମନ୍ଦିର ଅଛି, ତାପରେ ନିମ୍ବ ଗଛ ଗୋଟେ ଅଛି ସେଠି ସାଇବାବା ଅଛନ୍ତି ଆଉ ହେ ସେଠି ମଣ୍ଡପ ତାଙ୍କର ଅଛି, ଦିତଲା ଗୋଟେ ମଣ୍ଡପ ହବ। ହୁଁ ଭୋଜି ଫୋଜି ହୁଏ, ବାହାଘର ସାହାଘର ହୁଏ, ହଁ ବାବାଙ୍କର ଫଙ୍କସନ ହୁଏ, ସେଠି ସବୁ ହଁ ବହୁତ ସାରା ଲୋକ ସବୁଦିନ ସକାଳେ ସନ୍ଧ୍ୟାରେ ଆସନ୍ତି କିନ୍ତୁ ଗୁରୁବାର ଦିନଟା ବହୁତ ବଡ ଆକା ହୁଏ।
ଅଧିକ ଲୋକ ଆସନ୍ତି ସେଦିନ କିନ୍ତୁ।
ହଁଅଅ। ଆଉ ଆଉ ତମ ଦେହ ପା ସବୁ ଭଲ ଅଛି।
ହଁ।
ଆଛା ତମ ସେ ପାଖରେ ଆଉ କଣ ସବୁ ମନ୍ଦିର ଅଛି।
ଏଇ ପାଖାପାଖି ତ ଏତିକି ମନ୍ଦିର ଅଛି ଆଉ ଟିକେ ଆଗକୁ ଗଲେ କିନ୍ତୁ ଗୋଟେ ହନୁମାନ ମନ୍ଦିର ବି ଅଛି।
ହୁଁ। ତମେ ଯାଅ ହେଠିକି।
ହଁ।
ବେଳେ ତ ସମୟ ହେଲେ ତମେ ଯିବ ନହେଲେ ତମେ କାମ ଛାଡିକି ଉଁ କାମ ନ କରିକି ଆଉ ଯିବ କି।
ହଁ। ଆପଣ ଖାଇ ସାରିଲେଣି।
ହଁ ମୁଁ ଖାଇସାରିଲି ସକାଳେ ଜଳଖିଆ ଖାଇଥିଲି ଏ ଗାଧୁଆଳା ଟା ଖାଇନି ଏବେ ଆଉ ଟିକେ ପରେ ଖାଇବି। ଏତେ ଭୋକ ଲାଗୁନି ଏ ଖରା ଗରମକୁ ଭଲ ଲାଗୁନି ଖାଇବା ପାଇଁ। ତମର ସେଠି ତମର ସେଠି ଗରମ ଭାରି ହଉଥିବ ନାଇଁ।
ହଁ।
ହୁଁ ନିହାତି ବର୍ଷା ଫର୍ଷା ହଉନି ଆଉ ମଶା ବି ବହୁତ ଲାଗୁଛନ୍ତି ହୁଁ ବର୍ଷା
ବର୍ଷା ଉଠେଇଲେ ବି ହଉନାହାନ୍ତି।
ନା କୁଆଡେ କୁଆଡେ ହେଇଯାଉ ତ ସେମିତି ଠିକ ନାହିଁ ବର୍ଷା କଥା କହିହବ କୁଆଡେ ହେଇଯାଉଛି ବର୍ଷା କୁଆଡେ କେତେବେଳେ ପବନ ହଉ ତ କେତେବେଳେ କୋଉଠୁ କଣ ହଉଛି ଆମେ ସବୁ ଜାଣି ପାନାଡ଼ି ଆଚ୍ଛା ତମ ଘର ପଛପଟେ ଯୋଉ ପାର୍କ ଅଛି ସେଠି ସବୁ ଫୁଲ ଗଛ ଲାଗିଛି ନାଇଁ
ହଁ
ଆଚ୍ଛା ଫୁଲ ଫୁଲ ତୋଳିକି ଆଣି ହବ ଏଠୁ ପୂଜା କରିବା ପାଇଁ ତର ସବୁ ଆଣ
ହଁ ଆଣନ୍ତି ରାତିରେ ବେଳେ ବେଳେ ଯାଇକି
କାଇଁ ଦିନରେ ଆଣଛନ୍ତି ନି
ଦିନରେ ଫୁଲ ଫୁଟି ନଥାଏ।
ଆଉ ରାତିରେ କେମିତି ଫୁଟଥିବ ରାତିରେ ତ କଢ ହେଇଥିବ।
ରାତି ବାରଟା ଗୋଟା ବେଳକୁ ଗଲେ ଫୁଲ ଗୁଡାକ ଫୁଟି ଯାଉଛି।
ତାହାଲେ କେତେ ଲୋକ ସବୁ ଲୋକ ନିଅନ୍ତି ନା ଅଳ୍ପ ଲୋକ ଆଣନ୍ତି।
ଅଳ୍ପ ଲୋକ ଆଣନ୍ତି ରାତିରେ କିନ୍ତୁ ଅଧିକ ଲୋକ ଯାଆନ୍ତି।
କି କି ଫୁଲ ଗଛ ସବୁ ଅଛି।
ସେଇଠି ଖାଲି ଟଗର ଗଛ ଟା ଅଛି ଗଉସାର
ଆଉ କିଛି ନାହିଁ।
ନା
ମନ୍ଦାର ଫୁଲ ହେଲା କରନିଅର ହେଲା ସେ ସବୁ କିଛି ନାହିଁ।
ସେଇଗୁଡାକ କାଁ ଭା ଗୋଟେ ଗୋଟେ ଅଛି।
ଆଛା ଆଛା ଆଉ ତମର ସବୁ ପୂଜା କର ସୋଉ ଫୁଲ ସବୁ କୋଉଠୁ ଆଣ?
ସେଗୁଡାକ ଆମର କିଣା ହେଇକି ଆସେ।
ମାନେ କଣ ଫୁଲ ବିକ୍ରି ହଉଛି।
ହଁ
ଆ ସେଇ ଦୋକାନୀ ମାନେ ସବୁ ଫୁଲ କୋଉଠୁ ଆଣନ୍ତି?
ଏଇ ଗଛରୁ ସବୁ ତୋଳିକି।
ମାନେ ସେମାନେ କଣ ଚାଷ କରିଛନ୍ତି ନା କୋଉଠୁ ଆଣନ୍ତି ଫୁଲ ଏମିତି
କୋଉମାନେ କିଣିକି ଆଣନ୍ତି ଆଉ କୋଉମାନେ ଘରେ ବି ଗଛ ଲଗାନ୍ତି।
ଆମର ତ ମୁଁ ଜାଣିଛି କଲିକତା ଆଡୁ ଫୁଲ ସବୁ ଗେଣ୍ଡୁ ଫୁଲ ବହୁତ ଆସେ ସବୁ ନିଅନ୍ତି ଲୋକ ପୂଜା କରିବାକୁ ଇଏ କରିବାକୁ ନିଅନ୍ତି।
ଏଇଠି ବି ତ ରାତିରେ ଟଗର ଫୁଲ ବି ଏଇଠି ବିକ୍ରି ହୁଏ।
ଚଗର ଫୁଲ ବିକ୍ରି ହୁଏ।
ହଁ
ଓ ହୋ ଆମେ ଆମେ ସବୁ ଫୁଲ କିଣୁ ଓ ଗଛରୁ ତୋଳିକି ଆଣୁ।
ହଁ ହଁ
ହ୍ୟାଲୋ
ହ୍ୟାଲୋ